ହାଲୋ।
ହାଁ -କଣ କରୁଚ?
ଏଇଠି ବସିଚି ଆଉ।
ହଁ- ହଁ ଏଇ ଛୁଆଙ୍କୁ ଦଉଥିଲି ଖାଇବାକୁ।
ହୁଁ -ହୁଁ।
ଖାଇ ନଥିଲେ।
ଓ ହ କଣ ଟିଫିନ୍ ଖାଇଥିଲେ ନା କଣ?
ହଁ ଟିଫିନ୍ ଖାଇଥିଲା।
ଓ -ହଁ।
ପଳେଇ ଆସିଲାଣି?
କୁଆଡେ ଯାଇଥିଲେ କି?
ଏ ହେ- ନା। ଏଁ- କଲି ଏବେ ସାଙ୍ଗ ଜଣେ ସାଙ୍ଗରେ କଥା ହଉଥିଲି ତ।
ଓହୋ।
କଣ୍ କରୁଚନ୍ତି ଘରେ?
ଏଇଠେ ଅଛି ବା।
ହୁଁ -ହୁଁ।
ଆଏ କଣ୍ ପିଠାରେ ଏ କରିଥିଲ?
କଣ୍ କହିଲ?
ପିଠାରେ କଣ୍ କରିଥିଲ ସବୁ ରଜରେ?
ରଜରେ ଫାଷ୍ଟ୍ ରଜ ଦିନ ଚକୁଳି ଏଇ ବରା କୁ କଣ କରିଥିଲି କି ବରାକୁ ଇଟିଲି।
ବରା, ଇଟିଲ୍ ଏତ- ଆଉ ସବୁ- ହଁ।
ସେକେଣ୍ଡ୍ ରଜ ଦିନ ଖାଲି ଇଟିଲି କରିଥିଲି ଲାଷ୍ଟ ରଜ ଦିନ ଚକୁଳି କରିଥିଲି ଆଉ।
ହଁ ଆଉ ମଣ୍ଡା କାକେରା- ମଣ୍ଡା କାକେରା?
ମଣ୍ଡା କାକେରା ମତେ ଆସୁନି କରି।
ଓ-ହ ଆମର ମୁଁ କରି ଥିଲି ଚକୁଳି। ଚକୁଳି କରି ଥିଲି ସେ ଯଉ ମଣ୍ଡା କରିଥିଲି ଏଇ ଯଉ କାକେରା କରିଥିଲି ସେ ବରା
ହଁ -ହଁ -ହଁ।
ମତେ ସବୁ ଆସିଚି।
ଉଁ -ହଁ ମତେ ଆସିନି ଏବେ- ମତେ କେତ୍ ମତେ ଏଇ ବାଇଶି ହବ ଆଉ ସବୁଆଡେ ହେଲା ବସି କି ହଉନି।
ହଁ- ନା କରିବା ଯେ ଆମେ କେତେ ବର୍ଷ ହେଲା ବାହାଘର ଆମର ହେଲାଣି
ହଁ- ନାଇଁ ଗୋଟେ ଥର ମଣ୍ଡା ତିଆରି କରିଥିଲି ଯେ ଗ୍ୟାସ ଯାକ ଲାଗିକି କଡେଇ ଯାକ ଲାଗି। କି ଚକଳି ପାତତି ନାଇକି ବ ଚାରିଆଡେ ସୁଧ
ଆ ଏଇ ପାଗଡା ମାନେ ହେଲାନି ମାନେ ଏ ସୁଜି ଯେତିକି ହୁଁ ହୁଁ
ପାଣି ପାଇଥାନ୍ତା ନା ତାପରେ ମୁଁ ଆଉ କଣ ଜାଣିଲି କି ମୁଁ ଫୋନ ଦେଖିକି କରିଦେଲି ଆଉ,
ଓହୋ ମୋବାଇଲ ଦେଖିକି ଆଉ,
ହଁ ତା ଲାଷ୍ଟକୁ ଖୁଡିଙ୍କୁ ଡାକିଲି ଯେ ସେ ପାଣି ଦେଇକି ଭଲରେ କରିଦେଲେ।
ହଁ ଥରେ ଦି ଥର କଲାଠୁ ହବ ଆଉ, ଧୀରେ ଧୀରେ ଆଉ ଆରଟା ଏ ସବୁ ହେଇଯିବ ଆଉ,
ହୁଁ। ହଉ। ଆମର ବି କାକେରା ବି ଭଲରେ କେହି ଖାଉନାହାନ୍ତି କାକେରା ଫାକେରା ନା ଏଇ ଖାଲି ବ ପୁରା ଇଟିଲ ଇଟିଲି ବି ମଙ୍ଗୁନାହାନ୍ତି ବାପା
ହଁ ହଁ ଆମର ଖାଲି କହିବେ ଚକୁଲି କର ନହେଲେ ବରା କରେ ଇ ଇଟିଲି ଏମିତି ମଙ୍ଗୁନାହାନ୍ତି,
ହଁ ଆମର ବାପା ମଙ୍ଗୁ ନାହାନ୍ତି ଏବଂ ଇଟିଲି କଣ ଖାଇବ ତା ବଦଳରେ ଚକୁଳି କରିକି ଖାଇଦବ।
ଆମର ପିଲାମାନେ ଆମର ପ୍ରାୟ ଯେତେବେଳେ ଦେଇଗଲାବେଳକୁ ମୋ ପୁଅ ବରା କରେ, ନହେଲେ ଚକୁଳି କରେ। ଏଇ କେତେବେଳେ ଆମେ ଭାଇ ଆସିଲେ ଏଠି ରହୁଛୁ ତ ସିଏ କହି ମଣ୍ଡା ଯୋଡେ କରିଦିଏ ସେଟିକେ ମଣ୍ଡାକୁ ଭଲ ପାଏ ସୁଜି ମଣ୍ଡା।
ହୁଁ ହୁଁ।
ଆ ସେ କଣ ଗାଁରେ ରାଶୀ ମଣ୍ଡା ଗୁରେ ହୁଏ ସେଇଟା ଯେ ମୁଁ କହିଲି ଏଇଠି ହେରା ମୋତେ ଆସିବନି କରି।
ହୁଁ ହୁଁଁ।
ମତେ ଯେଉଟା ଆସିଛି ସେଇଟା କରିମି। ସୁଜିରେ
ରାଶି କେମିତି କଣ ହେରା ଧୋଇକି ଗ୍ରାଇଣ୍ଡିଙ୍ଗ କରିକି
ଏରା କେତେ ପାଲା ହଁ ତାକୁ ଲିଆ ଭାଜେ ଚୁପାଛଡା ବହୁତ ପାଲା ମତେ ଏରା ଆସିନା ମୁଁ ଭାଉଜକୁ ଆସିଛି।
ହୁଁ ହୁଁ।
ସିଏ ଏବେ ତାଙ୍କର ବାହାଘରହେଇଛି ନା ବର୍ଷେ ହେଲା ତାଙ୍କୁ ସବୁ ଜଣା ସବୁ ଜଣା, ପିଠା କୁଣ୍ଡା ସବୁ ପାମ୍ପଡ ତିଆରି କରିବି, ପାମ୍ପଡ ତିଆରି କରେ ସବୁ, ହଁ।
ଆମେ ଘରେ କେତେବେଳେ ନକରିବାକୁ
ମତେ ତ ଆଗ କିନା ଯନ୍ତୁଣୀ ଦେଇ ଆସିଲାନି ତାପରେ ଏଇଠୁ ଶାଶୁଠୁ ଦେଖି ଦେଖି କହିଲି କରିବା।
ଧୀରେ ଧୀରେ ଟ୍ରାଏ କଲେ ସବୁ ହବ ଯେ,
ହୁଁ ଅ କରିବ ତମେ ଏବେ ତ ଏ ବାହାଘର ହେଇଛି।
ନାଇଁ ଧୀରେ ଧୀରେ ଟ୍ରାଏ କଲେ ସବୁ ହବ ଯେକେ କେହି ବହୁନିବେ ଯଦି, ଚାହିଁଲେ ସବୁ କରିପାରିବ। ଥରେ ବାହୁନି ଦେଲା ମାନେ ମନ ଟା ଭାଙ୍ଗିଗଲା ଆଉ।
ଅଞ୍ଚଳି ଯିବ ହଁ ହଁ ପା।
ଆମର ମୋ ଶ୍ୱଶୁର ଟିକେ ସବୁଟା ବାହୁନୁଛନ୍ତି ନା,
ହଁ ହଁ ଯେ ଯେମିତି ହେଲେ ଜଣେ ବାହୁନିବେ। ଆମର ମୋ ଶାଶୁଟିିକେ ଆଉ ଯେମିତି ହେଲେ ଜଣେ ଯେମିତି ହେଲେ କଣ। ଆଉ ମୋ ଶ୍ୱଶୁର ସାତ ଟିକେ ଖାଇଦେବେ।
ପ୍ରଶଂସା କରିବେନି ବାହୁଣିକି ବଇଥେବେ ନାଇଁ କି।
ଓହୋ ଏ ଗୋଟେ ଲୋକ କରିଛି ଖାଇଦେଲେ ତ ଯିବ ଯେମିତି ହେଉ ଫାଷ୍ଟ କିନା ସେ କରିଛନ୍ତି ଆଉ ଜଣେ ଜଣେ ସେ ହଁ ଯେ ସେମିତି ଜଣେ ଜଣେ ଥାଆନ୍ତି।
ହୁଁ।
ଆ କଣ୍ଟିଲ ପଟେ ଯାଇଛ ନୀଳମାଧବ?
ନା ମୁଁ ଆମ ପଟ ହେପଟ ଲାଇନ ତଥାପି ମୁଁ ଦେଖିପାରିନି ସେପଟେ ଯାଇନି ତ
କଣ୍ଟିଲ ହଁ କଣ୍ଟିଲ ନୀଳମାଧବ ସିଏ ଆମ ଗାଁଠୁ ପାଖାପାଖି। ମୁଁ ବି ଏବେ ଯାଇନି ଆମ ଗାଁ ପାଖାପାଖି ମୁଁ ଛୋଟ ଥିଲି ଯାଇଥିଲି।
ହୁଁ ହୁଁ।
ମୁ ଏଇ ପଡ଼ିସା ଘର ଜଣେ ଜେଠି ତାଙ୍କର ତାଙ୍କ ବାପ ଉ ଘର ସେଇ ଗାଁ।
ହୁଁ।
ତାଙ୍କ ସାଙ୍ଗରେ ଥରେ ଯାଇଥିଲି ମୋ ଆଇ ଥିଲା ବେଳେ।
ଓହୋ।
ଆ ଏବେ ବହୁତ ବର୍ଷହେଲା ଯାଇନି ଗାଁ ପାଖାପାଖି? ହୁଁ ହେଲେ ଯାଇନି।
ଆମର ଏଇଠି କଣ୍ଟିଲ ହେରିକା ମୁ ଆମ ପଟ ଲାଇନ ମୁଁ ଦେଖିନି। ଭୀମରା ଏଇଠି ପାଖରେ ଯେ ଦେଖିନି।
ଦେଖିନ ନା?
ନା ଆମର ଏଇଠି ଦଶପଲା ପାଖରେ
ଓହୋ ଭୀମର ମୁଣ୍ଡ ପାଖ ପାଖାପାଖି ତମର?
ବଲେ ଆମର ଜାନି ସାଇ ମୋ ବାପଘର।
ଓ ଜାନି ସାହି ଆ ଯୋଉ ଯାନି ସାହି ଡିଗ୍ରୀ ବା। ହଁ ପାଖାପାଖି ତ ଆଉ କଣ।
ଯେ ତଥାପି ମୁଁ ଦେଖିନି ଖାଲି ମହାବୀର ଖୋଲଟା ଦେଖିଛି ଏଇ ଦଶପଲା ମନ୍ଦିରରା ଖାଲି ଦେଖିଛି।
ହଁ ହୋ ହଁ ମ ସବୁ ଆମେ କିନ୍ତି ହେଠି ପାଖରେ ରହିଛୁ କଣ କ ଯାଇପାରୁନୁ କୁଆଡେ। ସେ ପାଖାପାଖି ରହିଲେ ଯାଇ ହୋଉନି। ମୁଁ ଥରେ ଆରିସା ପିଠା କଲି ଯେ
ହୁଁ।
ଥରେ ଗୋଟେ ଥର ହେଲା ଆଉ ଗୋଟେ ଥର ଟିକେ ଟାଣ ହେଲା ଏଇଠି କଲି ମୁଁ।
ହଁ।
ଆଉ ଗୋଟେ ଥର ହେଲାନି ଥରେ ଦିଇଥର ଯେ ଆଉ ମୁଁ କରିବାକୁ ଇଚ୍ଛା ଲାଗିଲାନି।
ହୁଁ ଚିନିରେ ନା ଗୁଡରେ?
ଚିନିରେ।
ହଁ।
ଥରେ କଲିଯେ ଭଲ ହେଲା ଆଉଥରେ କଲିଯେ ଟିକେ ଚୁନା ଟିକେ ଯେତେ ପାଗଟା ଅପାଗେ ହେଇଗଲା ବଲେ ହ ହବନି। ଟାଣ ହେଇଯିବ। ସିଏ ଟିକେ ପାଗ ଏପଟ ସେପଟ ହେଲେ ଆଉ ହବନି।
ଆମର ଗୁଡରେ କିଛି ଖାଉନାହାନ୍ତି ସବୁ ଚିନି।
ଆମର ଚିନିରେ କରିଥିଲି ମୁଁ। ଆଉ ଚିନି ଆରିସା ଯେ ଟିକେ ନରମ ଥାଇକି କଲେ ହବ। ନହେଲେ ପାଗ ସେ ଟିକେ ତାର ଟିକେ ହେଲେ କୁଆଡେ କଣ ହେଲେ ହବନି।
ହଁ।
ଏପଟ ସେପଟ ହେଲା ମାନେ ସେ ଗଲା।
ତାଇଛି ନିଆଁଦିଶା ଟା କିନ୍ତୁ ରହିଲେ ଟାଣିଆ ହେଇଯିବ।
ଟା ହଁ ଗୁଡ଼ ଆରିସା ଟା ହିଁ ରହିବ। ଆମର ମୋ ଝିଅ ଗୁଡ଼ ଆରସା ସିଏ କ ମୁଁ ଖାଇବି, ସିଏ ଭଲପାଇବ ଗୁଡ଼ ଆରିସା।
ହ
ମୋ ବୋଉ ଯେତେବେଳେ ମାନେ ତା ବୋଉ ଦେହ ଥିଲା ଭଲ ଥିଲାବେଳେ ସିଏ କରିକି ହିଁ ଦେବ। ଏବେ ତ ସିଏ ତ ପଡ଼ିଛି ଆଉ ସିଏ କୋଉ ଦବ। ତା ଦେ, ମୋ ବୋଉ ଦେହ ଭଲ ନାଇଁ ତାର।
ଓହୋ।
ଆଉ ରୋଗ ଖାଇଲାଠୁ କଣ କରିବ।
ହଁ।
ଏବେ ଏଇଠି ହଁ ଭାଉଜ ନାହାନ୍ତି, ରୋଷେଇ ବାସ କରୁଛି ଆଉ କଣ କରିବ। ସେ ଯୋଉ ଯାଇଛି ସିଆଡେ ବି ଇ ଡ଼ି ଏକ୍ସାମ ଦବାକୁ।
ଦେହ ଭଲ ନାହିଁ ମାନେ ପାଖରେ ରହିବା କଥା ନା ଆଉ।
ହୁଁ ହୁଁ। ନାଇଁ ଆଜି ତାର ଏକ୍ଜାମ୍ ଅଛିିବା ସେଇଆଡ଼େ ଯାଇଛି ପରଦିନରୁ।
ହୁଁ ହୁଁ।
ଆଉ ସିଏ ତା ଭବିଷ୍ୟତ ଦେଖିବ ନା।
ହୁଁ ଆଉ ଚାକିରି ହେଇଗଲେ ତା ହେଲେ ତମ ବୋଉଙ୍କ ପାଖରେ କିଏ ରହିବ?
ହଁ ଆଉ ସିଏ ଏତେ ପାଠ ପଢ଼ିଛି, ସିଏ ବି କହୁଛି ନା ମୁଁ କୋଉ ଥିରେ ରହିବି। ସେ ଲାଗିଛି ନା।
ଓ ହୋ।
ସିଏ ଯେମିତି ହେଲେ ଚଳିବ ଆଉ, ଆ ଭବିଷ୍ୟତ ଇଏ ଦେଖିବନି।
ହୁଁ।
ଆଜିକାଲି ତ ଦୁଇ ଜଣ ରୋଜଗାର ନ କଲେ ଚଳି ହଏନି ଆମର ତ ଏଠି ଜଣ ରୋଜଗାର କରୁଛନ୍ତି କୁଆଡେ ପଇସା ପତ୍ର କୁଆଡ଼େ ଯାଉଛି।
ହଁ।
ସେଥିଲାଗି ସିଏ, ହେଲା ପଢୀଛି ତ ଆ ମୁଁ ଯୋଉ ଥରେ ହେଲେ ଏବେ ଶିଶୁମନ୍ଦିର ବି ପଳଉଛନ୍ତି ପାଠ ପଢେଇବାକୁ। ଘରେ ଟିଉସନ୍ କରୁଛନ୍ତି, ଆଉ ଚଲେଇଛନ୍ତି ଆଉ। ଆଉ କଣ କରିବା, ଆଉ ଗୋଟେ ଭାଇ ଯେ ସେ ବାହା ହେଇନି।
ହଁ ହଁ।
ଏମିତି ଆଉ। ଆମର ଛୁଆ ସବୁ ବରା ଖାଇବାକୁ ଭଲ ପାଏ, ସାଙ୍ଗେ ସାଙ୍ଗେ କର ଛାଣ ଖାଅ।
ହଁ ଆମର ବି ତ ହେଇ ଗରମ ଗରମ ଆଉ ଥଣ୍ଡା ହେଲେ
ହୁଁ ଥଣ୍ଡା ହେଲେ କେହିଁ ଖାଇବେନି, ଆମର ଏତେ ଖରା ଦିନ ବି ଭା ତ ଦି ଓଳା ରୋଷେଇ।
ହୁଁ ହୁଁ।
ହୁଁ।
ଖରା ଦିନେ ଆମର ଟିକେ ପଖାଳ ଖାଉଛନ୍ତି ତ। ହଁ ନାଇଁ ତ ଖାଇବା ଏବେ ମେଘୁଆ ପାଗ ଲାଗି ମୁଁ ଦି ଓଳି ରୋଷେଇ କରୁଛି।
ହୁଁ ଏବେ ଆଉ ବର୍ଷା ହଉଚି ନା ଟିକେ ଟିକେ
ହୁଁ କେତେବେଳେ କେମିତି ବର୍ଷା ହେଇଯାଉଛି। ତାର ଭାତ ଟା ଭଲ ଅଛି କି ପଖାଳ କେତେ ଖାଇବ? ଅଧିକ ଗରମ ହେଲେ ଭଲ ଲାଗିବ।
ହୁଁ। ଆଉ ଆଉ ସବୁ କୁଆଡେ ଯାଇଥିଲ ତମେ?
ହୁଁ?
ଆଉ କୁଆଡେ ସବୁ ଯାଇଥିଲ? ବୁଲିବାକୁ।
ନାଇଁ ମୁଁ କୁଆଯାଇନି।
ଯିବ
ସେଇ ଯିବୁ ବୋଲି ବାହାରିଥିଲୁ କୋଟଗଡ ପାର୍କ ଯେ, ଛୋଟ ପିଲା ଧରିକି କୁଆଡେ ଯିବୁ କହିଲ? ଠିକ ଟାଇମ ବାହାରିକି ରହିଥିଲୁ ବର୍ଷା ହଲକା ଆସିଲା।
ହଁ ହବନି।
ପୁଣି ଘରୁ ବା ଆସଲୁ ହଁ। ଲାଷ୍ଟ ରଜ ଦିନ ତଉ ଯିବୁ ବୋଲି ବାହାରିକି ଠିଆ ହେଇଯିବୁ ସଜବାଜେଇକି ଇଆ ବର୍ଷା ପବନ ଯୋରିଆଇଲା।
ଓ ହ।
ଏହା ଯୋଉ ଲାଜ ଲାଗେ ଆମ ଗହଲି ଛୁଆ ସମସ୍ତେ ଟିକ ଲଗଲେ ଆମର ଖୋଡି ଶାଷୁରା
ଓହୋ ନାାଇ ବର୍ଷାରେ ଛୋଟ ଛୁଆ ନେଇ କୁହାଯିବ?
ହଁ ଇଏ କହିଲେ ନାଇଁ ଯିବା, ଆସିଲେ ମେଡିସିନ ଷ୍ଟୋର ରୁ ଇଏ ପୁଅ ତରେ ଗଲୁନି ବୋଇ ପୁଣି ଆଉ ଥରେ ପଳେଇଲେ
ଆଉ ବର୍ଷାରେ ଛୋଟ ଛୋଟ ନେଇକି କୁଆଜିବ।
ହଁ ଏ ତାପରେ ତ ଖରା ପାଗ ଦଉନି କିଣି ଯିବ ବୁଲାବୁଲି
ନା ଗାଡ଼ି ଭଡ଼ାକ ଦେଇଥିଲ ନା?
ଆମେ କି ଯାଇଥାନ୍ତୁ ଏଇ ଟ୍ରେନ ରେ।
ଓ ଟ୍ରେନରେ ହଁ ହଁ ରଖିଦ ରଖିଦି ହଁ।